ହ୍ୟାଲୋ।
ଆ
ହଁ ଆଏ।
ଆଅଁ ଦେଖୁଛ ପୁରା।
ହଁ ଦେଖୁଛି।
ଆ ସେଟେ ସେ ସେମାନେ ଦୁ ଜଣ ଖେ ସ ପରା। ଆମର ସାତୁର ଗଜ ଆଉ ତାଉ ଗୋଟେ ଫ୍ରେଣ୍ଡ ଗୋଟ ଥିଲା ଜଲମ୍ବା ଚୁଟି ତା ନା କଣ?
ହଁ ଲମ୍ବା ଚଟି ବାଲା?
ହଁ।
ଆରେ ସାତୁର ବଦର ପରା ସମସ୍ତେ ସାଙ୍ଗ ଥିଲେ ସମସ୍ତେ ତାର ଫେନ୍।
ନା ନା ତା ପୂର୍ବରୁ ତାର ଗୋଟେ ବେଷ୍ଟ ଫ୍ରେଣ୍ଡ ଥିଲା ତାର ଚୁଟି ବହୁତ ଲମ୍ବା ଥିବ।
ହଁ ଆଉ। ମତେ ତ ଭଲ ସେ ମନେ ନହିଁ।
ନାଇଁ ତାକୁ ଗୋଟେ ଫ୍ରେଣ୍ଡ ଥିଲା ସେ ଫ୍ରେଣ୍ଡ ଦିଇ ଜଣ ଅଲଗା ହେଇଯିବେ ସେଟା କଣ ପାଇଁ ଜାଣିଥିଲି ପଚାରୁଥିଲି।
ନା ସେଟା ମୁଁ ଜାଣିନି।
ଅ ଲାଷ୍ଟରେ ସାତରୁ ବର୍ଷର ଡେଥ ହେଇଯିବ କି?
ଲାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ ମୁଁ ଦେଖିନି। ହେଲେ ମୁଁ ଯେତିକି ପର୍ଯ୍ୟନ୍ତ ଦେଖିଛି। ଏ ସାତୁର ଗଜର କୁ ସେମାନେ। ଆ କ୍ୟାଦ କରିଦେବେ ମାନେ ତାକୁ-
ଗୋଟେ ବଲ୍ବ ଟାଇପ ରେ କେ କରିଦବ ଚାର ଗୋଟିଆ ବକ୍ସ ଟାଇପ ରେ
ହଁ କେ୍ୟା କରିଦ ତାକୁ ସେଠି ବନ୍ଦ କରିଦେବେ ଆଉ।
ଅ ହଁ ହ ତାହେଲେ କୁ ଆନମେ ପୁରା କମ୍ପ୍ଲିଟ୍ ଦେଖିଛନ୍ତି।
ଆ ନାରୁ ଟ ପୁରା କମ୍ପ୍ଲିଟ ଦେଖିଛି।
ଅଲଗାଟା କିଛି
ହଁ। ନା ରୋୁ ଦେଖିଛି ଡିମ ଫି୍ଟିସେଣ୍ଟ ସେଭେଟି ପରସେଣ୍ଟ ବାଦ ଦେଖିଛି ମୁଁ।
ଅଲାଇଛି ଅଲ ଅଫର୍ ଡେଟ୍ ଦେଖିି।
ଅଲଡ ହଁ ଦେଖିଛି ଜବି ଫିଲ୍ମ ଟା ପୁରରା? ହଁ ଦେଖିଛି ସେଇଟା ଭଲ ଲାଗୁଛି ଆଉ। ଆରେ। ସେ ଠିଲି।
ସେଟାର ଫେଭରେଟ କ୍ୟାରେକ୍ଟର କି ଅଛି ତମକୁ ଭଲ ଅଛି ସେ ଫେରରେଟ କାରେକ୍ଟର।
ହ ଫେବରଟ କ୍ୟାରେକ୍ଟର ସେଟ ରହୁଛି ସେ ଫାଇଟର ମ୍ୟାନ୍ ଯୋଉ ପ୍ରେସିଡେଣ୍ଟ ର ବୟଫ୍ରେଣ୍ଡ।
ଆ ଉୟଙ୍ଗ।
ହଁ ନା ତ ମନେ ନାହିଁ ହେଲେ ସେକରଟ ଟା ମତେ ପସନ୍ଦ ଆଉ।
ଓ ହୋ ହ।
ମାନେ ସମସ୍ତେ ଥକି ପଡିଲେ ବି ସିଏ ସମସ୍ତଙ୍କୁ ହିମତ ଗୋଟେ ଦଉଛି ଗୋଟେ। ସାହସ ଗୋଟେ ଦଉଛି ଆଉ ସମସ୍ତଙ୍କୁ ସବୁବେଳେ ସାଥ ରଖୁଛି।
ଷ୍ଟ୍ରଙ୍ଗ ଥିଲା। ଆଉ ସେଟାର ମେନ୍ ଲିଡ ମାନେ ପ୍ରେସିଡେଣ୍ଟ।
ହଁ ପ୍ରେସିଡେଣ୍ଟ କୁ ବି ଭଲ ଲାଗୁଛି।
ହୁଁ। ସେ କାହାଣୀ ବିଷୟରେ କିଛି କୁହନ୍ତୁ ସେ ମୁଭି ବିଷୟରେ କି ସିରିଜ ବିଷୟରେ କିଛି କୁହନ୍ତୁ।
ମୁଭି ବିଷୟରେ କହିବାକୁ ଗଲେ ଆ ସେଟା ତ ଗୋଟେ ସ୍କୁଲ ରୁ କାହାଣୀ ଆରମ୍ଭ ହେଇଛି। ଆ ଗୋଟେ ସ୍କୁଲରେ ସାଇଣ୍ ମାନେ ହଁ ସାଇନ୍ସ ପାଠ ପଢଉଥିବା ଗୋଟେ ଟିଚର ଟେ ଟେଷ୍ଟ କରୁଥ ଟ ତ ଟ ଫେଲ ହେଇଯିବ।
ହେଲୋ।
ଯୋଉଥିରେ କି ସେଇ ରୋଗ ଟା ବ୍ୟାପିବ ଆଉ କୋରୋନା ଭାଇରସ ଭଳିଆ ଆଉ। ସେ ତାକୁ କାଟିବ ସେ ତାକୁ କାଟିବ ଏମିତି କାଟି କାଟି ସମସ୍ତେ ଜମ୍ବିି ହେଇଯିବବେ। ଲାଷ୍ଟରେ ସମସ୍ତ ସବୁ ସେ ମାନେ ଯୋଉଠି ଜମ୍ଭବିସବୁ ଥିବେ ସେଠି ଗୋଟେ ଏମତି ସାଉଣ୍ଡ ବାଲା ଗୋଟେ ବକ୍ସ ଟାଇପ ର ଗୋଟେ ଜିନିଷ ଟେ ଲଗେଇକି ସେମାନଙ୍କୁ ଆଟାକ୍ କରିକି ସେଠି ବମ୍ ବ୍ଲାଷ୍ଟ କରିକି କାହାଣୀ ଶେଷ କରିଦେବେ ଆଉ। ଫିଲ୍ମର ଷ୍ଟୋରିଟା କିଛି ସେମିତି।
ହଁ।
ମାହୁରି କଣ ଅଛି। କିଛି ଆପଣ ଯଦି ଜାଣିଛନ୍ତି ବୋଲି କୁହନ୍ତି ଆପଣ ଯଦି ଜାଣିଛନ୍ତିଛନ୍ତି କିଛି କୁହନ୍ତୁ।
ଆ ମୁଁ ଜାଣିବାରେରେ। ସମସ୍ତେ ଜମ୍ବି ହୋଇଇଯାଇଥିବେ ତେବେ କେତେଟା ପିଲା ଜମ୍ବି ହୋଇଇ ନଥିବେ। ସେମାନେ ଗୋଟେ ରୁମ ରୁ ରହିକରି ସେ ମିଲିଟାରୀ ହେବାର ମିଲିଟାରି ହେବା ପାଇଁ ଅପେକ୍ଷା କରିଥିବ ଯେତେବେଳେି ପଳେଇିବ କିନ୍ତୁ ଆଇକରି ତାଙ୍କୁ ନେମ ନାହିଁ ମିଲେକ୍ଟିରି ଡାଉଟ୍ କରିବ ଯେ ଏମାନଙ୍କ ଭିତୁରୁ କିଏ ଗୋଟିଏ ଇମ୍ କିଏ ଗୋଟେଏ ଜମି ହେବାକୁ ଯାଉଚି ସେଥିପାଇଁ ତାଙ୍କୁ ନେବେ ନାଇଁ ସେଏଠୁ। ସେଠୁ ସେମାନେ ଆଗର୍ ପଳେଇବେ ସେମାନେ ଡିପ ଦୁଃଖିତ ହେଇଯିବେ ଆମକୁ ମିଲେକଟିରୀ ନାଣେ ଆମର ଜୀବନରେ କଣ ହବ ବଲିକିରି ସେଥିରୁ ଆପଣ ଯେ କହିଥିଲେ ସେଏ ପ୍ରେସିଡେଣ୍ଟ ର ସାଙ୍ଗ।
ହୁଁ।
ସେ ତମଙ୍କୁ ହୋସଲା ଦବ କି ଆମେ ଯାଇକିରି ସେ ଆଉ ଗୋଟେ ବିଲଡିଙ୍ଗକୁୁ ଯିବା କହିକିରି ସେ କଥା ହବା ସମୟରେ ସେଥିରୁ ଗୋଟେ ବିରଆନ୍ ଭିଲିଆନ କହିକରି ତାଙ୍କୁ ଜମ୍ଭିକ୍ ଅଲରେଡି କାମୁଡି ଦେଇଛି ହେଲେ ବି ସେ ଜମ୍ବିର ଆଗରୁ ଓଲଟା ପାୱାରଫୁଲ ହେଇଯାଇଛି। ଆଉ ସେ ହିରୋ ପଛ୍ ହିରୋ ପଛରେ ପଡିିଛି। ଜଷ୍ଟ୍ ରୁ ବିକସ୍ କି ହିରୋ ତାର ହିରୋ ତାକୁ ମାରିକରି ତା ଆଖିକୁ ଅନ୍ଧ କରିଦେଇଥିଲା। ସେତ୍ନାସି ହିରୋକୁ ମାର ଆତ୍ମା ତାଆ ହିରୋର ପଛ ଗୋଡେଉଥିଲା ଠିକ୍ ସେ ଯେତେବେଳେ ସମସ୍ତ୍ ଛାତ୍ର ତ କରୁଥିବେ ସେତେବେଳେ ଇଏ ଭିଲିଆନ ଟା ଆଇକିରି ସମସ୍ତକୁ ନିରଧମ୍ ସମସ୍ତକୁ ମାଡ଼ ମାରି ସାଇଡ କରିବ ଆଉ ସେ ହିରୋକୁ ମାଡା ମାରା ଥିଲାବେଳେ ଆପଣ ଇଏ କଲେ ପ୍ରେସିଡେଣ୍ଟ ନାମ୍ର ଯିଏ ବି ସେ ଯିଏ ବି ଜମିଥିବ। ସେଏ ହେମାନଙ୍କୁ ଖଲପ୍ କର ଆଉ ସେ ଭିଲିଆନ ଟାକୁ ଧରିକରି ତଳକୁ ଛାତକୁ ତଳକୁ ଫିକି ଦବ।
ସାତ ଉପୁଳୁ ଫେପାଡି ଦେଲା ପରେ ସେଇ ସମସ୍ତେ ଡିସାଇଟ କରିବେ କି ଆମେ ଇନୁ ଯିବା ଇନୁ ବେସ ଟାଇମ୍ ରହିବା ଠିକ୍ ତ ସମସ୍ତେ ୱେଟ୍ କରିବେ ବର୍ଷା ବରର୍ଷ୍ ଜିବ ସମସ୍ତେ ରାତି ଅନ୍ଧାରେ ଲୁଚିକି ଯିବାର ପ୍ଲାନିଂ କରିଥିବେ। ସେଇଠୁ ସମସ୍ତେ ଲୁଚି କରି ସେ ବାସ୍କେଟ୍ ବଲ୍ ଠାରୁ ଉପୁ୍ରୁ ଯାଇଥିବେ କିନ୍ତୁ ସେଟା ଆୟର୍ ବେଦି ଦମ୍ବିଥିବେ। ସେ ଜମ୍ବି ଠାଣୁ କେମିତି କଷ୍ଟରେ ବଞ୍ଚି କରିରି ସାଙ୍କେ ବହୁତ କଷ୍ଟରେ ଯାଇଁ କରି ନିଯ ଲାଇଭ୍ ସେଭ୍ କରିଛନ୍ତି ସେଭ୍ କରିନାହାନ୍ତି ବଟ୍ ହଁ ସେବେ କରିଛନ୍ତି ବଟ୍ ଅ ଏବେ ବି କାହାଣୀ ବାକି ଅଛି। ଏବେ ବି କେତେଟା ଡି ଇଏ କଣ ଯୋଉ ଜମ୍ବି ବଞ୍ଚିଛନ୍ତି ଆପନା କାହାଣୀ ବାକି ଅଛି ଜେନନ୍ତୁ ଜଲଦି ଆଇବ। ଏଇ ଦୁଇ ହଜାର ଛବିଶ ର ଲାଷ୍ଟ ପର୍ଯ୍ୟନ୍ତ ସିଜନ ଟୁ ପଳେଇ ଆସିବ। ତମେ ଉୱକ୍ ହିର ଦେଖିଛ ଉୱକ୍ କଣ। ଉୱକ୍ ହିରୋ ଉୱକ୍ ହିରୋ।
ଉୱକ୍ ହିରୋ ନାଁ ଦେଖିନି ସେଟା କେମତି କଣ ଷ୍ଟୋରି ରହୁଛି ଉୱକିର
ଏଟା କାଣୀ ରହିବ ଗୋଟେ ସ୍ମାର୍ଟ ପିଲ ର ଯିଏ କି ଚୁପ୍ଚାପ୍ ନିଜର ପାଠ କାମ କର୍ବା ଆରମ୍ଭ କରିଥିବା। ସେଠାରେ କିଛି ଖରାପ ପିଲା ମଧ୍ୟ ଥିବେ ତାକୁ ହେଇରାଣ କରିବାକୁ ଚେଷ୍ଟା କରୁଥିବେ। ସେଠୁ ଗୋଟେ ପିଲା ଗୋଟେ ତା ବେକ ପଛେ କାନି ଗୋଟେ ନିଶା ଦ୍ରବ୍ୟଟେ ଲଗେଇଦବା ଓସେ ଏକଯାମ୍ ରେ ଫେଲ୍ ହେଇଯାଏ କ ସେଲପଲ୍ ସେ ପିଲା ଟେ ଜାଣିିଥବ ଏଇ ନିଶାଦ୍ରବ ଇ ଇପିଲା ଏଠି କାମ କରୁଥିବକିନାହିଁ। ତାକୁ ସାଙ୍ଗେ ସାଙ୍ଗ୍ ତାକୁ ରାଗରେ ନେଇକି ସେ ପିଲାକୁ ଧୁମ୍ ବାଡେଇବ। ଧୁମ ବାଡେବ ମହଁ ଫୂହଁ ଲାଲ୍ କରିଦବ ପିଟି କିରି। ତାପ ତାକୁ ମେଡିକାଲ୍ ଆଡ୍ମିଟ୍ ହେଇଯିବେ ସେ ମେଡିକାଲ୍ ସେ ଯାଇଁକରି ତାଙ୍କ ପ୍ୟାରେନ୍ସ୍ କୁ ଦେଖେଇବ ଆପଣଙ୍କ ପିଲା ଏମ୍ତି ଏମ୍ତି କାମ କରୁଚି କଲେ ସ୍କୁଲେ କହିକରି।
ତାପରେ ସମସ୍ତେ ଠିକ ହେଇଯିବେ ବଟ୍ ସେ ଯୋଉ ପିଲାକୁ ସେ ବାଡ୍ ଏଇ ବାଡେଇ ଥିବ। ସେ ତା ଗୁଟେ ଗେଙ୍ଗ୍ ଷ୍ଟର୍ ସାଙ୍ଗକୁ ଧରିକଆଇବ। ସେ ପିଲାକୁ ବାଡେଇବା ପାଇଁ ଆଉ ଗୋଟେ ସେ ପିଲା ରା ଗୋଟେ ଦୁର୍ବଳ ଆଉ ଧନୀ ଗୋର ଗୋଟେ ସାଙ୍ଗ ଗୋଟେ ଥିବ। ଯେତେବେଳେ ସେ ପିଲାକୁ ନେଇଯିବେ ସେ ଗ୍ୟାଙ୍ଗ୍ ଷ୍ଟାର୍ ମାନେ ସେ ଦୁର୍ବଳ ପିଲାଟେ ଗୋଟେ ସେ ସ୍କୁଲ ଗୋଟେ ଚାରମ୍ପିୟନ ଅଛି ଏମେମା ଫାଇଟନ। ତାକୁ ଧରିକରି ଯିବ ସେ ପିଲାକୁ ବଞ୍ଚେଇବା ପାଇଁ ଆଉ ସେ ଯିବା ଆଉ ସେ ପିଲାକୁ ସେଭ କରିବ। ସେ ଯେ ଏମେ ଫାଇଟର ସେ ସୁଭୌଥିଲା ମାନେ ବେଷ୍ଟ ଫାଇଟର ଥିଲା। ସେ ଦେଖୁ ଦେଖୁନୁ ଆରାମ୍ସେ ସମସ୍ତଙ୍କୁ ପିଟିିକରି ସାବାଡ୍ କର୍ଦଉଥିଲା ୱାନ୍ ପଞ୍ଚ୍ ୱାନ ପଚ୍ ମେନ ଥିଲା ମାନେ ଗୋଟେ ପଞ୍ଚ୍ ରେ ସମସ୍ତେ ସାଲେନ୍ସ୍। ଡିଫିଟ୍ ହେ ଯାଉଥିଲେ।
ଆଛା।
ଗୋଟିଏ ସାଙ୍ଗ ରେ ଡିଫେଟ୍ ଯାଉଥିଲେ ସେ କମାଲ୍ ର ଫାଇଟର୍ ଥିଲା। ହେଲେ ବି ତାଙ୍କ ଯେବେ ସବୁ ଠିକ ହେଯାଇଥିଲା ତେବେ ସେ ଗୋ ଗ୍ୟାଙ୍ଗ୍ ଷ୍ଟର୍ ର ବସ୍ ପଳାଇକ୍ରି। ସେ ସମସ୍ତଙ୍କୁ ଧମ୍କି ଦେଲା ତମେ ମତେ ଏତେତେ ପଇସା ଦିଅ ମୁଁ ତମ ସମସ୍ତଙ୍କୁ ମାର୍ଦେବି କହିକରି। ଆମର ହିରୋ ଯେ ଫାଇଟର ଥିଲା ସୁଭ। ସେ ସେ ଡ ନଥିଲା ଆମ୍ ମୁଁ ତମେ ସାଙ୍ଗ ଆଉ ସେ ସେ ଗୁଣ୍ଡା ଟା ଦୁଇ ଲୋକ କିଡ୍ନାପ କରିଦେଇ ସେ ଧନୀ ପିଲାକୁ। ଆଉ ସୁଭ କହିକିରି ଆଉ ସେ ଯ ହିରୋ ଥିଲା ସେ ସ୍ମାର୍ଟ ପିଲା। ସେ ସେମାନଙ୍କୁ ବଞ୍ଚିବା ପାଇଁ ଯାଇଛି ସିଏ ଏତେ ପାୱାରଫୁଲ୍ ନଥିଲା। ବଟ୍ ଟେକ୍ନିକ୍ ଆଉ ନଲେଜ୍ ର ୟୁଯ୍ କରି କରି ଲାଷ୍ଟ୍ ରେ ଜିତି ଯାଉଥିଲା ଏକା। ମାଡ ପ୍ରଚୁର ଖାଉଥିଲା ବଟ୍ ଏଣ୍ଡ ଦ ଏଣ୍ଡ୍ ସେ ଏକା ଫାଇଟ୍ ଯିତୁଥିଲା। ତାପରେ ସେ ଯୋ ଫାଇଟୁ ମୁଚା ପାଇ ଯାଇଚି। ସେନାର ଗ୍ୟାଙ୍ଗ୍ ଷ୍ଟର୍ ର ବସ୍ ଆଉ ସୁହ ଆଉ ସେ ପିଲା ଏଗ୍ରି ଫାଇଟିଂ ଫାଇଟ୍ କରିବା ଆରମ୍ଭ କଲେ। ସେ ଗ୍ୟାଙ୍ଗଷ୍ଟର ଦୁଇ ଲୋକ ଉପରେ ଭାରି ପଡୁଥିଲା ବାସ୍ଟ ଲାଷ୍ଟ ସିଜିନ୍ ରେ ସେ ତାର ଉ ପେନ୍ କାଡ଼ି ତାର୍ ଯେ ପକେଟ ରୁ ପେନ୍ କାଢିକରି ତା ଛାତିରେ ଗୁ ଗୁମ୍ବି ଦେଇଥିଲା। ଚାତିରେ ଏମ୍ତି ହୁଁ ଛାତିରେ ଗୁମ୍ୱି ଦେଇଥିଲା। ସେଟାକୁ ନେଇକରି ସେ ଭିଲିଆନ୍ ମଧ୍ୟ ହାରି ଯାଇଥିଲା ଆଉ ଜେଲକୁୁ ପଳେଇଥିଲା। ଆଉ ସମସ୍ତେ ଠିକ ହେଇ ଯାଇଥିଲେ, ବଟ୍ ବଟ୍ ବଟ୍ ଧୀର ଷ୍ଟାର୍ଟ ହଉଚି ଏଠି। ଯେଟି କି ତାର ପଇସା ବାଲା ସାଙ୍ଗ ଥିଲା ସିଏ ଭାବିଲା ଏଇ ଦୁଇଟା ସାଙ୍ଗ ମତେ ଇଗ୍ନୋର୍ କରୁଛନ୍ତି କହିକରି। ସେଇ ଏମାନ ଠାଣୁ ରାଗ ରଖିଥିଲା ଏମାନେ ତ ଇଗନୋର କରୁଛନ୍ତି ଗୋଟେ ଝିଅ ଟା ଆଡୁ ଆଇଥିବା ଯୋଗୁରୁ। ସେଥିମା ସାଗର ତାସ୍ ରାଗ ରଖି କରି ଗୋଟେ ଆଉ ଗୋଟେ ଫାଇଟରକୁ ଡାକ୍ଲା ଆଉ ଗୋଟେ ଫାଇଟର କୁ ପଇସା ଦେଇକରି ଡ଼ାକଲା। ସେ ସୁହ ଯିଏ କିି ସାଙ୍ଗ ଥିବ ତାର ତା ସହିତ ଫାଇଟ୍ କରିବା ପାଇଁ। ଶୁହ ସେ ଆଉ ଗୋଟେ ଫାଇଟର କୁ ଡିଫିଟ୍ କରିଦବ। କିନ୍ତୁ ସେ ଧୋକେ ବାଜିରେ ସେ ତାକୁ ହରେଇ ଦେବେ। ଆଉ ସୋକୁ ମାରିକରି କମାରେ ପହଞ୍ଚେଇ ଦେବେ। ସେଟା ସେ ଦୁର୍ବଳ ପିଲା ଜାଣିବ ମାନେ କମଜୋର ଯିଏ ଏତେ। ସ୍ମାର୍ଟ ଥିବ ବଟ୍ ଏତେ ପାୱାରଫୁଲ ନଥିବ। ସେ ବିଡିଓ ଧରା ପାଇବ ଏ ମୋ ସାଙ୍ଗ ଏତିକି ଜଣ ମାରିଛନ୍ତି କହିକରି, ଆଉ ସମସ୍ତଙ୍କୁ ସେ ଖୋଜି ଖୋଜି ମାରିବ, ମାନେ ଫାଇଟ୍ ଷ୍ଟାର୍ଟିଂ ହବ ତାର ସେ ଗ୍ୟାଙ୍ଗଷ୍ଟାର ପିଲା ଠାରୁ, ସେ ଗ୍ୟାଙ୍ଗଷ୍ଟେ ଗ୍ୟାଙ୍ଗଷ୍ଟର ପିଲା ଯାହାକୁ ସେ ପ୍ରଥମେ ବାଡେଇ ଥିବ, ତାକୁ ଯିବ ତାର ଗୋଡରେ ହାତର ତା ଗୋଡରେ ପେନ୍ ଗୁବି କରି ତାକୁ ପଚାରିବ, ଏଇଟା ସବୁ କିଏ କରିଛି କହିକରି ତାପରେ ସେ ସିଏ ଯିବ ସେ ବକ୍ସର ପାଖକୁ ଯାହା ଠାଣୁରେ ସେ ଠିଏ ମାଲ୍ ଲାଗିକରି ସୁଅ କୁ ମାରିକରି ଯେ ସେନ୍ସଲେସ୍ କରିଥିବ ସେ ବକ୍ସର ପାଖକୁ ଯିବ, ସେ ଅଲରେଡି ବକ୍ସର ଟା ହାତି ପାଇଁ ଇଏ ୱିକ୍-ୱିକ୍ ପିଲା ଅଛି, ଇଏ ପାରିବନାଇ ତାକୁ ବଟ୍ ଲା ଲାଷ୍ଟରେ ଟିକେ ଟେକ୍ନିକ୍ ଲଗେଇକରି ସେ ତାକୁ ମଧ୍ୟ ହରେଇଦବ, ଆଉ ଡମ୍ବଲସ୍ଟେକ୍ କରି ତାର ଗୋଡ଼ ଭାଙ୍ଗିଦବ,
ଆଚ୍ଛା,
ଏଗଦମ୍ ଲାଷ୍ଟରେ ସେ କଲେଜ ପହଞ୍ଚିବ ଗୋଟେ ସିଲିଣ୍ଡର-ସିଲିଣ୍ଡର ଧରିକରି, ଆଉ ଯେତିକି ଲୋକ ସେ ଫାଇଟ୍ ରେ ଥିବେ ସମସ୍ତଙ୍କୁ ଗୁଡ଼େଇ- ଗୁଡ଼େଇ ମାରିବ, ମାନେ ଦେଖିଲ ଟିକେ ଆମର ଆସୁଛି ଯେହେତୁ ଦୁର୍ବଳ ପିଲା ହେଇକରି ମଧ୍ୟ, ସମସ୍ତଙ୍କୁ ଘରେ ପାରିଲା ତ ପାରିଲା କେମିତି, ହଉ ସମୟ ସମାପ୍ତି କି ଘୋଷଣା,
ସମୟ ସମାପ୍ତି ଘୋଷଣା,
କଲ୍ କାଟନ୍ତୁ,
ଆରେ ଫୋନ୍ ବା ନିଜେ କଟିବ,
କାଟନ୍ତୁ,
ଆଚ୍ଛା,